ବଚ
ଏଇ ନାଗି ଏଇ ରୋଷେଇ ଆସିଲି ଆରମ୍ଭ କରୁଚି ବସିକି ଆଉ ଚୁଲି କତିରେ ଆଉ। କାମ ସାରିକି ଆସିଲୁ ରୋଷେଇ ଆରମ୍ଭ କରିୁଚି।
କଣ ଆଜି ରୋଷେଇ ହଉଚି?
ଆଜି ହବ ମାଛ।
ହୁଁ। ଆଜି ଆଜି ବା କଣ କହୁଥିଲେ ଆଜି ପୂର୍ଣମୀ ବୋଲି?
ପୂର୍ଣ୍ଣମୀ ମାନେ ପୂନେଇଁ ଆଜି?
ହଁ ଆଜି
ପୁନେଇରେ ଏଇଟା ଖାଆନ୍ତି ଏଇଟା ଖାଲି ଅମବାସ୍ୟାରେ ଖାଆନ୍ତିନି ପୁନେଇଁ ରେ ଖାଆନ୍ତି।
ଓହୋ ନା ଆମ ଆଡେ ଖାଆନ୍ତିନି ତ।
ନାଇଁ ଆମ ଆଡେ ପୁନେଇରେ ଖାଆନ୍ତି ହେଲେ ଅମେଇସିଆ ଟା ଯାହା ବାରନ୍ତି।
ହୁଁ।
ଆଉ ତମେ କଁ କରୁଥୁଲ।
ଏଇ ଛେନା ପୋଡ ଖାଉଚୁ ବସିକି।
କିଏ ବନ୍ଧୁ ଆସିଥିଲେ ନା କଣ?
କାଲି ଆଙ୍କ ସାଙ୍ଗର ଗୋଟେ ପୁଅ ହେଇଚି ତ
ଓହୋ।
ସେ ନେ ନେଇକି ଆସିଥିଲେ। ସେଇଟା ଖାଉଛୁ ହଁ।
ଆ ତାପରେ ଏକୋଶିଆ ଆଇଲେ ତମକୁ ଡାକିବେ ଯିବ ଆଉ।
ହୁଁ ହଁ ତାଙ୍କ ଏକୋଇଶିଆ କହିକି ଯାଇଛନ୍ତି ତ ଆ ରେ।
ଆଉ ରୋଷେଇ?
ରୋଷେଇ ରେ କଣ ଶାଗ ଭାଜିମି। ଆଉ ପନିର୍ ଆଣିଛନ୍ତି ତରକାରୀ ହବ। ଆଉ ଆମ୍ବ ଖଟା। କାଇ ଟାଣୁଛୁ ଏଟା।
ଆଚ୍ଛା। ଓହୋ ପନିର୍ ମାନେ କିଣିକି ଆଣିଛ ନା ନିଜ ଘରେ ତିଆରି କରିଚ?
ନା ନା ବଜାର। ବଜାରରୁ କିଣିିକି ଆଣିଛୁ।
ଓହୋ।
ଆଉ ତମ ବାଡ଼ିରେ ଶାଗ ଫାଗ ହେଇ ଲଗା ଲୁଗି କରିୁଛ ନା?
ହଁ ଆମର ଜହ୍ନି ଲଗେଇଚୁ, କାକୁଡି ଲଗେଇଚୁ, ଭେଣ୍ଡି ଲଗେଇଚୁ, ଶାଗ ଲଗେଇ ଛୁ ବାଇଗଣ ଲଗେଇଛୁ, ଲଙ୍କା ଲଗେଇଛୁ ଏତିକ। ଶାଗ ହେଇକି ଆମେ ଖାଇସାଇଲୁଣି ଫେର୍ ଆଉ ଥରେ ଶାଗ ନଗେଇଲୁଣି। ଏ ଜହ୍ନି କାକୁଡିରା ଏବେ ଏବେ ଲଗେଇଚୁ ଗଛ ଅଳ୍ପ ଅଳ୍ପ ହେଇଚି। ବେଶୀ ବଡ଼ ହେଇନି।
କାକୁଡି ହେଲାଣି ନା?
ନାଇଁ ନାଇଁ ଜହ୍ନି ଗଛ, କାକୁଡି ଗଛ ଏବେ ଏବେ ଲଗେଇଚୁ ପରା ଏଇ ଆଠ ଦଶ ଦିନ ହବ। ସେଟା ହେଇନି ବଡ ହେଇନି।
କାକୁଡି ହେଲେ ଆମଆଡେ ପଠେଇବ ଦିଟା।
ହଁ ହଁ ଦମୁ ଆଉ। ସେଇଟା ରଜ କୁ କଣ କହିଲ ଗଛ ହେଇଯାଇଥିବ କିନ୍ତୁ ଫଳ ହେଇନଥିବ ପ୍ରାୟେ।
ହୁଁ ର
ରଜୁକୁ ଆମଆଡେ ଆସୁନ ଉଁ।
ରଜରେ କୋଉ ଫଳ ହେଇଥିବ?
ରଜରେ ଫଳ କାଇଁ କଣ ହେଇଥିବ ଖାଲି ସେ ବାଇଗଣ ଭେଣ୍ଡି ହେଇଥିବ ଆଉ।
ହୁଁ।
ଆଉ ଆମ୍ବ ଆଉ। ଆଉ କିଛି ଫଳ ହେଇନଥିବ। ସେ ଏବେ ଏବେ ଲଗେଇଚନ୍ତି ଯେ ଲଗେଇଥିନେ ମାସେ ପନ୍ଦରଦିନେ ହେଇଥିନେ। ଏ ରଜ ବେଳୁକୁ ହେଇଯାଇଥାନ୍ତା ଏବେ ପା ଲଗେଇଚନ୍ତି ଆଉ କୁଆଡୁ ହବ ହବନି।
ହଁ।
ଆଜି ଟିକେ ରୋଷେଇବାସ ଶୀଘ୍ର ସାର ଦଉଛୁ ଆଉ। ଆଜି ଆସିବେ ତ ସେ ମୋ ବଡନଣନ୍ଦ ଯିଏ। ସେଥିପାଇଁ ଟିକେ ଶୀଘ୍ର ସାରିଦଉଚୁ ସେ ଆସିଲେ ଟିକେ ଗପସପ କରିମୁ ଆଉ।
ଅହ। ତମେ କୁଆଡେ କୁଆଡେ ବୁଲିଯାଇଚ ସବୁ କୋଉ କୋଉ ଯାଗା?
ଆମେ ଖାଲି ଯାଇଥିନୁ କେଉଁଝର। ଆଉ।
ହୁଁ ହୁଁ।
କେଉଁଝର ମୁଁ ଏଦ୍ ଭିତରେ ବହୁତଥର ଗଲିଣି।
କେଉଁଝରରେ ତାରାତାରେଣୀ ଦେଖିଲୁଣିିନା?
ଉଁ ହଁ ନା ନା ଏଟା କଣ କେଉଁଝର କି।
ସେଟା କେଉଁଝର ଆଗୁକୁ।
ହଁ ହଁ ହଁ ହଁ ଦେଖିଛି। ବହୁତୁ ପାହାଚ ସେଠି।
ସାନ ଘାଗରା ବଡ ଘାଗରା ଆଉ କଣ ଅଛନ୍ତି ସିଆଡେ ଠାକୁର।
ସାନ ଘାଗରା, ବଡ ଘାଗରା, ଗୁଣ୍ଡିଚାଖାଇ ଆଉ ଅଛି ଗୋଟେ ଯୋଉ ଶୀ। ସୀତା ଏନ୍ତୁଡିଶାଳ ସେଠି ଗୋଟେ ଅଛି।
ସୀତାଙ୍କର ଏନ୍ତୁଡି ଶାଳ।
ଏନ୍ତୁଡ଼ି ଶାଳ ହଁ। ଯେମିତି ନଥାଏନା ଯୋଉ ଯୋଉ ଅଛି ଯୋଉ। ତାଙ୍କର ହେଲା ଅରଜିନାଲଟା ହେଲା ଅଛି ଏଠି କପିଳାସରେ।
ହଁ।
ଏଠି ଗୋଟେ କଣ ଅଛି ପା ମାନେ ସେ କେଉଁଝରରେ ସେମିତି ଅଛି ଯେ। କିନ୍ତୁ ଯୋଉ କପିଳାସରେ ପୁରା ମାନେ ସେଇଠି ମୁଁ ଏବେ ଯାଇଥିଲି ଦେଖିଚି। ହଁ ଯାଇ ଦେଖିଚି ଇଏ ପାହାଡ଼ ଉପରେ ପୁରା।
ଓହୋ।
ଗୋଟାଏ ପଥରଟାକୁ କାଟିକି ମାନେ ତା ଭିତରେ ଗୁମ୍ଫା କରିକି ସେଠି। ସୀତାର ଏନ୍ତୁଡ଼ି ଶାଳ ସେଇଠି ସବୁଦିନି ପାଇଁ ନିଆଁ ଜଳୁଛି।
ଓହୋ ଆଉ ତାରେଣୀ ଯାଇଚ ନା?।
ଘଟଗାଁ ବି ବହୁତଥର ଗଲିଣି ଏଇଥର ଯାଇଥିଲୁ ପରା। ଏଇ ଆମ ଗାଡିରେ ନୂଆ ଗାଡି ଆସିଲାଣିି।
ହୁଁ ହୁଁ।
ଏଇ ମାନେ ଏଇ ମାସେ ଦିମାସ ତଳେ ଯାଇଥିନୁ।
ହୁଁ ହୁଁ।
ଆଉ ମୁଁ ତ ଘଟଗାଁ ବହୁତଥର ଗଲିଣିି ଆଉ ପାଞ୍ଚ ଛଅ ଥର ହବ ଗଲିଣିି।
ହୁଁ ସେଇ ଜଙ୍ଗଲ ଭିତୁରୁକୁ ଯାଇଚ ନା?।
ଜଙ୍ଗଲ ଭିତୁରୁକୁ ଯାଇନୁ ଖାଲି ଯାଉ ଠାକୁର ଦର୍ଶନ କରୁ ଦର୍ଶନ କରିକି ପଳେଇଆସୁ। ଆ ମୁଁ ଯେତେବଳେ କେଉଁଝର ଯାଏ ଆସିଲାବେଳେ। ଆସେ ମାନେ ଘଟଗାଁ ମନ୍ଦିର ବୁଲିକି ଆସେ।
ଓହୋ।
ଯୋଉଦିନ ଗ୍ରହଣ ନାଗି ନ ଥିଲା। ସେଦିନ ଆମେ ଯାଇଥିଲୁ କେଉଁଝରରେ ଥିଲି ସେଇଥର ଯୋଉନ ଗ୍ରହଣ ମାନେ ଲାଗିଲା। ସେଦିନ ଥିଲି ଆସିଲା ବେଳେ ଗ୍ରହଣ ଛାଡ଼ିଗଲାନି କି ରାତିରେ। ଆସିଲା ବେଳେ ଦର୍ଶନ କରିକି ଆସିଥିଲୁ।
ଓହୋ। କେଉଁଝରରେ ଆଉ କଣ ବୁଲିବା ଜାଗା ଅଛି।
କେଉଁଝର ତ ସେତିକି ଅଛି ଆଉ। ଆମେ ଭାବୁଛୁ ଏଇଥର ରଜକୁ ଯିବୁ ବୋଲି ଏଠିକି କୋଉଠିକି କହିଲ। କୁସୁମ ପାର୍କତମେ ଦେଖିଛ ପରା ନା ଦେଖିନ।
କୁସୁମା ହଁ। କୁସୁମା ପାର୍କ ନାଁ ଆମେ ଦେଖିନୁ କିନ୍ତୁ ଏଇଟା ଗୋଟେ ମେଡିକାଲ ପଛେ ପଟେ। କିନ୍ତୁ ଆ।
ସେଇଦିନ ଆମ ଝିଅଙ୍କର ପରୀକ୍ଷା ଅଛି ସେଇଠି।
ଓହୋ।
ନା କହଉଛି ଯଉ ଏଠି। ଯିମୁ ବୋଲି ଭାବୁଚୁ ଦେଖିଆ ଯଦି ହେଲା ତାହେଲେ ସେଦିନ ସମସ୍ତେ ଯିମୁ ବୁଲି ବୁଲାକି ଆସିମୁ ଆଉ।
ଉଁ, ହୁଁ। ଭଲ ହେଇଚି ଶେଣେ ଖାଲି ମାନେ କଣ କୁହନି ମାନେ ଚାରିଆଡେ ମୁଁ ଖାଲି ଶୁଣିଚି। ମୋବାଇଲରେ ବି ଦେଖିଚି। ମାନେ ଚାରିଆଡେ ସବୁ ଫୁଲ ଗଛ। ଭିତରେ ପା
ଚାରିଆଡେ ଫୁଲ ଗଛ ଆଉ ପାଣି ମାନେ ପୋଖରୀ ଟା ସେଟା ମାନେ ପାଣି ସିଷ୍ଟମ ହେଇଚି ଆଉ।
ନା ସେଇ ପୋଖରୀ ଟା ଆଗରୁ ବହୁତ ଅପରିଷ୍କାର ଥିଲା। ଏବେ ତାକୁ ପୁରା ମ ପୁରା ପରିଷ୍କାର କରିକି ଚାରିପିଟି ଚାରିଆଡେ ବହୁତ ସୁନ୍ଦର ସୁନ୍ଦର ଗଛ ସବୁ ଲଗେଇ ଦେଇଚନ୍ତି। ସେ ପୁରା ମାନେ ପାର୍କ ଭଳିଆ କରିଦେଇଚନ୍ତି। ତମେ ତାଙ୍କ ଭିତ ଭିତରକୁ ଦେଖିବା ପାଇଁ ଗଲେ ତମର ଟିକେଟ୍ କାଟିବାକୁ ପଡିବ।
ଏଇନା ତ ଯୋଉଠିକ ଗଲେ ଟିକେଟ କଟା ହଉଚି ଆଉ।
ହୁଁ। ହ
ଯୋଉଠିକି ଗଲେ ଟିକେଟ କଟା ହଉଛି।
ହଁ, ଏଇନା ତ ଯୋଆଡେ ଗଲେ ଟିକେଟେ।
ଆଉ ସେ ଚଣ୍ଡିଖୋଲ ପାଖରେ ଗୋଟେ ଅଛି। ସିମିତି ଗୋଟେ ଭଲ ମନ୍ଦିର ମାନେ
ଅଛି ମହାବିନାୟକ ଅଛି, ବିରଜା ଅଛନ୍ତି।
ଇ ସେ ସେଇଠି ବି ଆମ ଝିଅଙ୍କର ପରୀକ୍ଷା ଅଛି।
ଉଁହୁଁ।
ଦେଖିଆ ଗଲେ ସେଇଠିକି ଯୋଉଠିକି ହେଲେ ଯିବୁ ଆଉ।
ମହାବିନାୟକ ଗଲେ ହୁଁ, ମହାବିନାୟକ ଗଲେ ଉପରୁ ଯଦି ଟିକେ ଶୀଘ୍ର ଯିବ ତାହାଲେ ଉପରକୁ ଚଢିବ ପାହାଚ। ଲେଟ ରେ ଗଲେ ରାତି ହେଇଯିବ ଯଦି ସନ୍ଧ୍ୟା ହେଇଯିବ ନା ହେଟା ଜଙ୍ଗଲଟା? ଆଉ ସେଠି ବହୁତ ମାଙ୍କଡ଼ ଦେଖିବ।
ମୁଁ ଦେଖିନି ଜମା, ମୁଁ ଜମା ଯାଇନି।
ହୁଁ, ଭଲ ଜାଗା ଆସିଲେଣି ବହୁତ ମାଙ୍କଡ଼ ଅଛନ୍ତି। ବିବି ମାନେ ଭେନିଟ ଟାଣିକି ନେଇଯିବେ ତମ ଲୁଗା ଟାଣି ପକେଇବେ।
ହଁ
ହଁ, ଛୁଆଙ୍କ ପଛ ପଟୁ ଆସିକି ହାତ ହାଟରନ
ମୁଁ ବିଲକୁଲ ଦେଖିନେଇ ଦେଖିଆ ଏଥର ଯଦି ହବ ଯିମି ଆଉ ବୁଲି ବୁଲାକି ଆସିମି ଆଉ।
ଆଉ ବହୁତ ଭଲ ହେଇଚନ୍ତି। ତାପରେ ମନ୍ଦିର ବାହାରେ ବିକ୍ରି ହଉଥିବା ଯୋଉ ମ ସିଜା ମକା ତମେ ଗୋଟେ ଖାଇଦବ ହଁ, ତମ ପେଟ ଶାନ୍ତି।
ମୁଁ କେବେ ଦେଖିନେଇ। ଏ କୋଉ ମାନେ କଥା ହଉଥିଲା ଆମେ ଯିମୁ ବୋଲି ଦେଖିବା କଣ ହଉଚି ଆଉ। ରଜ ତ ଆସୁଚି ଦେଖିବା ରଜକୁ କୁଆଡୁ କଣ ଯିବାର ଅଛି।
ହୁଁ। ସେ ଯୋଉ ଉପରୁ ଯେତେବେଳେ ଆମେ ଟିକେ ଲେଟ ରେ ଯାଇଥିନୁ ବୋଲି ଆମେ ଆଉ ଗଲୁନୁ ଉପରକୁ ଚଢିଲୁନୁ ନହେଲେ ଆମେ ତ ଆଗରୁ ଥରେ ଯାଇଥିନୁ। ତା ଉପରକୁ ଉପରକୁ ଖାଲି ଚଢିକି ଯିବ, ଖାଲି ତ ଗଛ ସେ ଉପରେ ଠାକୁର ଅଛନ୍ତି। ମେନ୍ ଠାକୁର ଉପରେ ଅଛନ୍ତି।
ଓହୋ।
ହଁ।
ନା ମୁଁ କେବେ ଦେଖିନି ଦେଖ ଏଥର ଯାଇକି ବୁଲିକି ଆସିବୁ।
ଆଉ ସେଠି କେଦାରନାଥ ବି ଅଛନ୍ତି ଏଣେ ଛତିଆ ପାଖରେ ଛତିଆ ଠୁ ମିନି କେଦାରନାଥ ଅଛନ୍ତି ସେଠି ବି ଭଲ ହେଇଛନ୍ତି ମିନି କେଦାରନାଥ ଭଲ ହେଇଛନ୍ତି।
ହଁ ହେଟା ତ ମୁଁ ଶୁଣିଛି ଖାଲି ଦେଖିଛି ମାନେ ମୋବାଇଲରେ ଦେଖିଛି। ହଉ ତାହେଲେ ମୋ ଝିଅ ଡାକିଲାଣି ମୁଁ ରଖୁଛି ମୁଁ ପଛରେ କେତେବେଳେ କଲ୍ କରିବି ଆଉ।
ହଉ ତାହେଲେ।